ପଞ୍ଚା ନମ
ସାର୍ ନମସ୍କାର।
ଆଉ କଣ କରୁଛନ୍ତି?
ହଁ ଏମତି ବାହହାର ଅଛି ଭଲ ଅଛନ୍ତି।
ହଁ ଭଲ ଅଛି ଟିଫିନ ସାରିଲନି କି?
ହଁ ସକାଳ ଜଳଖିଆ ଖାଇଲି ଏବେ ଦୁଇ ଘଣ୍ଟା ତଳେ ସଖାଳ ଜଳଖିଆ ମୁଁ ସାରିଲି।
ହୁଁ କଣ ଜଳିଖିଆରେ କଣ ଥିଲା?
ଆମେ ଆମର ଇଡଲି ଇଡ଼ଲି ସହିତ ବରା
ଓହୋ ଇଡଲି ମାନେ ସେଇଟା ବିରିରେ ହୁଏ ବଧେ ବିରି ମାନେ ବିରି ବଟେଇ ବାଟିକି ରଖା ହୁଏ। ଯାହା ଦ୍ଵାରା ମାନେ ସିଜାଡା ସିଝା ହୁଏ ଆଉ ଯୋଉ ଆଉ ଚକୁଳି ବି ସେଇ ଟାଇପ ର ଆଗା
ହୁଁ ଆଉ ବରା ଖାଇଥିଲି ବରା ଟା ତ ଆପଣ ଜାଣିଥିବେ କେମତି କେମିତି ହଉଛି କୋଉ ଟାଇପ ର ନା
ହଁ ବରା ଟା ମୁଁ ଜାଣିଛି। ବରା ମାନେ ଆପଣ କହିବେ ଯୋଉ ମାନେ ଉ ବିରି କୁ ରଖା ହେଇକିରି ଛା ତେଲରେ ଛଣା ଯାଏ। ସେଇ ଗୋଟେ ମୋଡ ଲାଗା। ମାନେ ସୁଜି ବିରି ବଟା ହୁଏ ପୁଣି ସୁଜି ମିଶା ହୁ। ଯାହା ଦ୍ଵାରା ବରଟାକୁ ସ୍ମଥ କରିଏ ବୋଲେ ସୁଜି ମିଶାଯାଏ। ଯା ପୁଣି ତେଲରେ ଇଏ କରି ଛଣା ଯାଏ ବିରି ହ
ଆପଣ ତ ଖା ଆପଣ ଆପଣ କେବେ ଟେଷ୍ଟ କରିଛନ୍ତି କି?
ଟେଷ୍ଟ ମୁଁ କରିଛି ଇଡଲି ବରା ଦୋସା ସୋଲାପୁରୀ ଗୋଟେ ସୋଲାପୁରୀ ଗୋଟେ
ଆଛା ଛୋଲା ପୁରୀ କେମିତି ହୁଏ? ସୋଲାପୁରି ଟା କେଉଁ ପ୍ରକାର କେଉଁ ପଦ୍ଧତିରେ କେଉଁଥିରେ ତିଆରି ହୁଏ ମତେ ଟିକେ ସେଥିପାଇଁ ମୁ ଟିକେ ବହୁତ ଇଚ୍ଛୁକ ଅଛି। ଆପଣ ଟିକେ ମୁଁ କାହିଁକି ନା ତ ମୁଁ ଦେଖିନି ଖାଇନାହିଁ ତ ଆପଣ ତା ବିିସ କହିଲେ ମୁଁ ଅଧିକା ଜାଣିବାକୁ ଇଛୁକ ହୋଉଛି।
ମାନେ ସୋଲାପୁରୀ କଣ ହୁଏ ନା ମଇ
ହୁଁ ଆଚ୍ଛା ମଇଦାରେ ହୁଏ ସୋଲାପୁରୀ ଟା ଆଚ୍ଛା।
ହଁ ମଇଦା ଯେମିତି ଆ ଅଟାକୁ ଚକୁଟି ରୁଟି କରାଯାଏନି
ଆଚ୍ଛା ଆଛା ଅମ୍ ଅଟାକୁ ଯେମିତି ଦଳିକି ଗୋଲ ଗୋଲ କରିକି ଦଳା ଯାଇଥାଏ ଆଛା।
ସେଇ ଟାଇପ ର ମଇଦା କୁ ବି ଦଳା ଯାଏ ତେଲ ପକେଇକି ସେଇ ଟାଇପ ର ମଇଦାକୁ ଜଳାଯାଏ ଏମ୍ ଦଳାଯାଏ ତେଲ ପକେଇକି ଯାହା ଦ୍ୱାରା ମଇଦା ଟିକେ ସଫ୍ଟ ହେଲେ ତାକୁ ରୁଟି ପରି ମାନେ ରୁଟି ପରି ଗୁଳା
ତ ରୁଟି କଲାପରି ଗୁଳା କରାଯାଏ ତ ସେଥିରେ କଣ ଆଉ କଣ ପଡିଥାଏ କି ଯେମିତି କି ତେ?
ଜିରା ତେଲ ଲୁଣ ଆଉ କଳା ଜିରା ପଡିଥାଏ ତେଲ ଲୁଣ କଳାଜିର ହଁ ଲୁଣ ତା ସୁଆଦ ଟେଷ୍ଟ ଦେଖିକିରି ଲୁଣ ତେଲ ବି ସେଇ ଲୁଣ ଆଉ କଳା ଜିରା ପଡିଯାଏ। ଏତିକି ପଡିଥାଏ। ପୁଣି ତାକୁ ରୁଟି ପରେ ଇଏ
ଆଛା ରୁଟି କୁ ରୁଟି ବେଲିଲା ଭଳି ତାକୁ ମଧ୍ୟ ବେଲା ଯାଇଥାଏ। ଆଚ୍ଛା ଆଚ୍ଛା ସିଏ କଣ ରୁଟି ତାକୁ ପୁଣି ତାକୁ କଣ ସେକାଯାଏ ନା ପୁଣି ତେଲରେ ଛଣା ଯାଏ?
ତେଲରେ ଛଣା ଯାଏ। ତେଲ୍ ତେଲରେ ଛଣା ଯାଏ ଛଣୀ ଛଣିକି କରାଯାଏ ଆଉ ଗୃ ମାନେ ତା ସହିତ କାବିଲି ବୁଟ କିମ୍ବା ଘାଣ୍ଟ ଆଉ ସାଲାଡ
ଆଚ୍ଛା ଆଚ୍ଛା ଏଇ ଏଇ ସବୁ ସେଥିରେ ତରକାର ସହିତ ପରସ୍ପର ସିଯା ଯାଇଥାଏ। ଆ ସାଲାଟି ଟା ଯୋଉ ହଉଥାଏ ସାଲାଟି ଟା କଣ କଣ ସାଲଟିରେ କଣ କଣ ପଡିଥାଏ?
ସାଲାଟ ରେ ପିଆଜ, ଦହି କାକୁଡ଼ି, ଗାଜର ମାନେ ବିଟ ଯୋଉ ଗାଜର କାକୁଡି, ଗାଜର, ପିଆଜ, ଦହି ଆଉ ଯାହା ଆପଣ ପକେଇ ପାରିବେ ମାନେ ନଡ଼ିଆ ପୂର ଏ ଟାଇପ୍ ର ପଡ଼େ କିନ୍ତୁ ସାଲେଟି ବି
ଆଚ୍ଛା ଦେଖିବାକୁ ଗଲେ ଆମ୍ ହୁଁ ଦେଖିବାକୁ ଗଲେ ତ ସାଲା ଡେ ବିଭିନ୍ନ ପ୍ରକାର ସାଲେଡ୍‌ ଅଛି। ଯେମିତିକି ଆମର ନଡ଼ିଆ ଗୋଟେ ପଡିକି, ଆଉ ଗୋଟେ ପୁଣି ଗୋଟେ ଫଳ ଫଳ ପଡ଼ିକି ଆଉ ଗୋଟେ ପୁଣି ଅଛି ଖାଲି ଦହି, ପିଆଜ ସାଲାଡ଼ ହେଇପନ୍ତି। ଆଉ ବିଭିନ୍ନ ପ୍ରକାର ଅଛି ଯେଉଁ ଯଉଟା କି ପନିପାରିବା ହିଁ କେବଳ ପଡ଼ିଥାଏ। ଯେମିତିକି ଗାଜର, ବିଟି ଆଉ ପିଆଜ, ଟମାଟୋ, କଞ୍ଚାଲଙ୍କା ଦ ଦହି ପଡ଼ିକି ସେଥିରେ ଟିକେ ଚାଟେ ମସଲା ଟିକେ ପ କାଇକି ସେଟାରେ ଗୋଟେ ସେଇଟା ଗୋଟେ ମଧ୍ୟ ସାଲାଟେ ହୁଏ। ମୁ ସେଟା ମୁଁ ଜାଣିଛି ଆଚ୍ଛା। ତା ସହିତ ପୁରୀ ସୋଲାପୁରୀ ସହିତ ସ୍ୱାଦ ନେଲେ ବହୁତୁ ଭଲ ଲାଗେ।
ଆଁ।
ଆଚ୍ଛା ଆପଣଙ୍କ ସେଠାରେ କ'ଣ କ'ଣ ଖାଇବା ପାଇଁ ମାନେ ଯେମିତି କେମିତି ହୋଟେଲ୍ ରେ ଖାଇବା ହଉ, କି ଯାହା କିଛି ସକାଳ ଜଳଖିଆ ଧର୍ ଧରିିକି କି ଉଁ। ଆମର ଉଁ ଡିନର ହଉ ହୁଁ ଡିନର ଯାଏଁ। ରାତ୍ର ଭୋଜନ ଯାଏଁ କଣ କଣ ଆପଣ ସେଠାରେ ରେ ସେପଟେ ମାନେ ଖାଇବା କଣ କଣ ଖାଉଚନ୍ତି? ଟିକେ ମତେ କହିବେ। ପ୍ରଥମେ କୁହନ୍ତୁ ମାନେ ସକାଳ ଜଳ ଜଳିଖିଆ ରେ ଆପଣ କ'ଣ କ'ଣ ଖାଉଛନ୍ତି? ଆଉ ସେଟା କଉଥିରେ ତିଆରି, ମତେ ଟିକେ କହିପାରିବେ କି?
ସକାଳ ଜଳଖିଆ ବେଳେ ଟିପିନ୍‌ ଟା ଆପଣଙ୍କୁ କହିଲି। କିନ୍ତୁ କେବେ କିନ୍ତୁ ଉପମା ପୁରି, ପୁରି ଉପମା ଫେମସ୍ ଆମ ବମ ବ୍ରହ୍ମପୁରରେ
ଆଚ୍ଛା ବ୍ର
ଆପଣ ଜାଣିଥିବେ ମାନେ ପୁରୀ, ପୁରୀ ମାନେ ଅଟାରେ ଆକା ଛାଣି କି ବନାଯାଏ। ଆଉ ଉପ୍ମା, ଉପ୍ମା ହୁଏ। ଉପମା ଜାଣିଛନ୍ତି ନା ଆପଣ କେମିତି ହୁଏ? ମାନେ ପାଣି ତତା ଯାଏ, ସୁଜିକୁ ଭଜା ଯାଏ, ପାଣି ତତା ଯାଏ। ପାଣି ତତାଇକିରି ପୁଣି ଭୁଷଙ୍ଗ ପତ୍ର, ସେମିଆଁ
ଉଁ।
ଭଜା ଯାଏ। ଭୁଷଙ୍ଗ ପତ୍ର ଆଉ ସ୍ଵାଦ ଧ ଅନୁସାରେ ଲୁଣ।
ଏସବୁ ପଡିକି ଉପମା ଗୋଟେ ପ୍ରସ୍ତୁତ୍ ତା ସହିତ ଜଳିଖିଆ ରେ ଆଉ କଣ ଗୋଟେ ଯେମିତିକି ଦୋସା ଦୋସାଟା କେଉଁ ପ୍ରକାର ପ୍ରସ୍ତୁତ ହଉଛି। ଯେମିତି ଦୋସା ତ ଆପଣ ଜାଣିଥିବେ ସାଉଥୁ ଇଣ୍ଡିଆ ଆପଣ ତ ଜାଣିଥିବେ ଯେ ଦୋସା ବହୁତ ଫେମସ୍ ଅଛି। କାହିଁକି ନା ପ୍ରାୟ ଲୋ ଲୋକମାନେ ସାଉଥ ର ଲୋକମାନେ ଯଉ ସେପଟେ ଆନ୍ଧ୍ରା, କେରଳ ଯେପଟେ ହଉ ସେପଟେ ଲୋକମାନେ ପ୍ରା ତ ଦୋସାରେ ଚଟଣି କିମ୍ବା ଯାହା କିଛି ଗୋଟେ ସହିତ ନେଇଥା ସାମ୍ବର ଚଟଣୀ ଏସବୁ ନେଇଥାନ୍ତି, ଖଟା ଯଉଟା କି ଆମର ଆମର ଏପଟେ ଖଟା କୁହାଯାଏ। କିନ୍ତୁ ସେପଟେ ତାଙ୍କୁ କଣ ସାମ୍ବର କୁହାଯାଏ। ସେମାନ ତ ମଧ୍ୟ ବହୁତୁ ଦୋସା ସହିତ ବହୁତ ଭଲ ମାନେ ଅତି ହଁ ଆନନ୍ଦରେ ଖାଆନ୍ତି। ଆଚ୍ଛା ଆମର ଏପଟେ ମଧ୍ୟ କଣ ଦୋସା ବି ସେମିତି ହୁଏ ସେମିତି ସ୍ୱାଦ ଆସେ କି?
ହଁ ଆସେ କିନ୍ତୁ ତାଙ୍କର ସେଇଠି କଣ ନା ଚଟଣୀ, ମାନେ ସାମ୍ବର ବେଶୀ ହୁଏ। ଆମର ଏଇଠି ସାମ୍ବାର ନୁହେଁ ଦୋସା ହୁଏ। ଦୋସା ସହିତ ଆମର ଗୋଟେ ଚଟଣୀ ହୁଏ। ମାନେ ନଡ଼ିଆ ଇଏ ରେ ଚ
ଆଚ୍ଛା ନଡ଼ିଆ, ଦହି ପଡିକି ସେଇଟା
ଦହି ସେଇଟା ଗୋଟେ ଚଟଣ ହୁଏ। ଚଣା, ନଡିଆ, ଦହି ଯାହାକି ପୁରା ବାଟା ଯାଏ ପେଷ୍ଟେ କରାଯାଏ, ମାନେ ପାଣି କରାଯାଏ ଯାଏ।
ଆଚ୍ଛା।
ଆଉ ଗୋଟିଏ ବୁଟ, ଚଣା କାବିଲି ବୁଟ।
ସେ କାବିଲି ବୁଟ, ସେଇଟା ଗୋଟେ ଟାଇପ ର ଗୋଟେ ମଞ୍ଜି ଜାତୀୟ
ହଁ! ମାନେ ଏଇ ଫସଲ ମାନେ ହଁ! ଯାହା ସେଇଟା ହୁଏ କି, ଚଣାକୁ ମାନେ ବତରାଯାଏ, ଆଉ ବତରିଲା ପରେ, ମାନେ ଉ ଦୁଇ ଘଣ୍ଟା ମାନେ, ଦୁଇ ତିନି ଘଣ୍ଟା ଥିବ, କାବିଲି ବୁଟ ପ୍ରସ୍ତୁତ ହେବା ପାଉ। ତାକୁ ବତ ବତରା ଯାଇଥାଏ, ପାଣି ରେ ରଖାଯାଏ, ପୁଣି ମସଲା ଘାଣ୍ଟିଯାଏ, ଯାହା ବି ପକାଇ ଯାଇ, ସ୍ଵାଦ ଅନୁ ଅନସା ଧରି ମସଲା ପକେଇ, ଘାଣ୍ଟାଯାଏ। ପୁଣି କାବିଲି ବୁଟ ଛାଡାଯାଏ।
ହଁ, ଆଚ୍ଛା, ଆଚ୍ଛା। ତା ସହିତ, ମଧ୍ୟ ବ୍ରହ୍ମପୁରରେ ଆଉ ଗୋଟେ ତିଇ ମୋଦି ଏ ଫେମସ୍ ଅଛି, ଯେ ଯୋଉଟା କି ଅ ପଲଉ, ଯୋଉଟା କି କରେ ସାଧା ପଲଉ କୁହାଯାଏ। ସେଥିରେ ମଧ୍ୟ ଭାତକୁ କିଭଳି ଭାବରେ ମସଲାରେ ଭାଜିକି ରଖିକି, ପୁଣି ତା ସହିତ ଗୋଟେ ସାଲାଡ଼ ପିଆଜ, ଦହି ସହିତ ଗୋଟେ ସାଲଡ କରାଯାଏ। ଆଉ ତା ସହିତ ପୁଣି ଗୋଟେ ଚିପ୍ସ, ଯୋଉଟାକି ଛଣାଭଜା କୁହାଯାଏ, ଯେମିତି ଆପଣ ବିଭିନ୍ନ ପ୍ରକାର ଆଳୁ କାଙ୍କଡ଼ କରିପାରିବେ, କିମ୍ବା ଆଳୁ କଟେଇ କରି ମଧ୍ୟ କରିପାରିବେ। ତ, ଏହି ପ୍ରକାର ସବୁ ବିଭିନ୍ନ ଖାଦ୍ୟ ଆପଣଙ୍କର ବ୍ରହ୍ମପୁରରେ ଅଛି। ମୁଁ ବି ମଧ୍ୟ ଜାଣିବାକୁ ବହୁତ ଇଚ୍ଛୁକ ଅଛି, ଯେ, ଯେ ଆପଣ କେଉଁ କଉଁ ଖାଦ୍ୟ ଆପଣଙ୍କୁ ଖାଇବାକୁ ଆପଣଙ୍କୁ ଭଲ ଲାଗେ, ଆପଣ ଟିକେ କହିବେ କି?
ମତେ ତ ରାଉଣ୍ଡ ମିଳିଛି, ରାଉଣ୍ଡ ମିଳିଛି, ଆପଣ ଜାଣିଥିବେ, ମାନେ ଭାତ-ଡାଲି, ଭାତ-ଡାଲି ଆଳୁ ଭର୍ତ୍ତା, ଶାଗ ଭଜା, ଆଉ ମାନେ, ଗୋଟେ ଘାଣ୍ଟ ତରକାରୀ, ଆଉ ଗୋଟେ ସନ୍ତୁଳା, ଆଉ ଗୋଟେ ଏମିତି ସବୁ ଆଇ ଥିବ। ରାଉଣ୍ଡ ମିଳିଛି ଚିପ୍ସ ଟିକେ, ପାମ୍ପଡ଼ ଟିକେ, ଆଉ ପିଆଜ, ମରିଚ ଚ ଏଇ ପକେଇକି ରାଉଣ୍ଡ ମିଛି ହୋଇଥାଏ ମାନେ ନ ସେ ଆଉ, ରାତି କିି ଜାଣିଥିବେ, ରୁଟି। ତଡକା, ତଡକା କେମିତି ହୁଏ, ଜାଣିଥାଏ।
ଆଛା, ତଡକା ତ ଆଛା, ଆଛା। ତଡକା ତ, ବିଭିନ୍ନ ପ୍ରକାର ତଡକା ଅଛି, ଯେମିତିକି, ବିଭିନ୍ନ ପ୍ରକାର ଜାଲି ଜାତୀୟ ଫସଲ, ଯେମିତି ଆମର ଅ ଯଉଟା କି, ଚଣା ଗୋଟେ ଥାଏ। ଗୋଟେ ଡାଲି ଜାତୀୟ ଚଣା ଥାଏ। ସେଇଟା ମଧ୍ୟ, ତଡକା କରାଯାଇଥାଏ। ତା ଓ, ଆଉ ଗୋଟେ ମାନେ, ତଡକା ତ ଅଛି, ଯୋଉଟା କି ଆମିଷରେ, ଯୋଉଟା କି ଅଣ୍ଡା ତଡକା। ଯଉମାନେ ମାନେ କରୁଛନ୍ତି। ତ, ସେଇଟା ତଡକା ଗୋଟେ ହୁଏ। ହଁ, ଏଇଟା ଗୋଟେ ତଡକା ଗୋଟେ ଅଲଗା। ସାଧା ରେ ଗୋଟେ ଅଲଗା ହୁଏ, ଆମିଷରେ ମଧ୍ୟ୍ୟ
ଶୁଣନ୍ତୁ, ତ ଅଣ୍ଡା ତଡକା ବିଷୟରେ ଶୁଣନ୍ତୁ। ନନଭେଜ ର ଅଣ୍ଡା କୁ ସିଝାଯାଏ। ଅଣ୍ଡାକୁ ସିଝାଯାଏ। ଅଣ୍ଡା ସିଝେଇକି, ମାନେ ଗଡି ଗଡି କରାଯାଏ, ମାନେ କଟାଯାଏ, ଛୋଟ ଛୋଟ ପିସ୍ କରାଯାଏ। ଯାହାକି ମସଲା ଦେଇ, ମାନେ ପିଆ ଜ, ମରିଚ ଗୁଣ୍ଡ, ମସଲା ଗୁଣ୍ଡ, ସ୍ଵାଦ ଅନୁସାରେ ଦେଇ ଭାଜାଯାଏ ଉ- ଭାଜାଯାଏ। ଟିକେ, ମାନେ ଅଣ ପାଣି ଥିବ, ଟିକେ କରାଯାଏ, ମାନେ ପାଣି ଛାଡିକିରି, ସେ ସିଝା ଅଣ୍ଡା ବସ ଟି ଭାଜାଯାଏ। ତାକୁ ଅଣ୍ଡା ତଡୁକା ତଡକା କୁହାଯାଏ।
ଆଛା, ତା ସହିତ ମୁଁ ବି ଜାଣିଛି, ଆପଣଙ୍କ ବ୍ରହ୍ମପୁରରେ ତ ମଧ୍ୟ ପ୍ରସିଦ୍ଧ ସେ ଆଚାର ପାମ୍ପଡ। ଆଚ୍ଛା, ଆଚାରରେ କେତେ ପ୍ରକାର ଆଚାର ଆ ଜାଣି ବହୁତ ଲୋକମାନେ ମୋତେ କହୁଛନ୍ତି ଯେ ବ୍ରହ୍ମପୁରର ଆଚାର ପାପଡ଼ ପ୍ରସିଦ୍ଧ। ଆଉ ତା ସହିତ ମଧ୍ୟ ଗୋଟେ ପୁନିପୁଅଧ୍ୟ ପ୍ରସିଦ୍ଧ। ପୁରୀ ମତେ, ଆପଣଙ୍କ ସାଡେ ମୁଁ ତ ଶୁଣିନି ବହୁତ। ତୁ ଭଲ ଲାଗିଲା। ଆପଣ ତା ସହିତେ କହିପାରିବେ ଯେ, ଆଚାର ପାପଡ଼ କିପରି ଭାବରେ ବର ପୁରୀରେ ଏମତି ଏତେ ଫୁସ ପରିଚିତ ହେଲା। ଯେ ଆଚାର, ପାମ୍ପଡର କିପରି ଅଦ ଉଦ୍ଭତ୍ତି ହେଲା, ଯେ ବ୍ରହ୍ମପୁରରେ ବ୍ରହ୍ମପୁରରେ ତ ପ୍ରତି ଅ କୋଣ-ଅନୁକୋଣ, ଦୋକାନ, ଗାଡିରେ, ସବୁଠିଥିରେ ଆପଣ ଦେଖିବେ ଆଚାର, ପାମ୍ପଡ। ଦାନ୍ତିକିଲି, ଆପଣ ଜାଣିଥିବେ ଯେ, ବିଭିନ୍ନ ପ୍ରକାରର ଦାନ୍ତିିକିଲି। ହଁ, ତା ସହିତ ମଧ୍ୟ ଆପଣ ଜାଣିଥିବେ, ବିଭିନ୍ନ ପ୍ରକାର ଆଚାର-ସେ ଆମ୍ବ ଖଟା, ଲୁଣି, ରାଗ-ବିଭିନ୍ନ ପ୍ରକାରର ଫଳ ଆଉ ଫ୍ରୁଟସ ମଧ୍ୟ ପଡିକି, ମଧ୍ୟ ବିଭିନ୍ନ ପ୍ରକାର ଆଚାର ହଉଛି। ତ, ଆପଣଙ୍କ ମତରେ ବ୍ରହ୍ମପୁରରେ ଏତେ ପ୍ରକାର ଜିନିଷ କିପରି, ମାନେ, ସମ୍ଭବ ହେଇପାରିଲା ଯେ ବ୍ରହ୍ମପୁରର ଲୋକ ବାସୀ ମେ ମଧ୍ୟ ଆଚାର କୁ ବହୁତ କୌଶଳ ଭାବ ପ୍ରେ ବନଉଛନ୍ତି ତା ବିଷୟରେ ଟିକେ କହିବେ କି।
ହଁ ମାନେ ବ୍ରହ୍ମପୁରରେ ମାନେ ବ୍ରହ୍ମ ଆଚାର ଅଛି ଆଜ୍ଞା କେତେ ଆମ୍ବ ଆଚାର ଅଛି ଲୁଣି ଆଚାର ଅଛି ଆଉ ଗୋଟେ ଅଛି ମାନେ ଏ ମାନେ ମିଠାକୁ ନେଇକି ଏ ଆମ୍ବ ମାନେ ଖଟାକୁ ନେଇଁ ଏ ଟାଇପ ର ଆଚାର ଅଛି। ଆଚାର ଅଛି କିନ୍ତୁ କିନ୍ତୁ ଆମ ବ୍ରହ୍ମପୁରରେ ଆଚାର ପାମ୍ପଡ ମାନେ ଲୋକମାନେ କଣ କରନ୍ତି ନା ମାନେ ଜବ କୁ ଗଲେ ମାନେ କୁଆଡେ ଗଲେ ବି ମାନେ ସାଇଟ ରେ ଫାଷ୍ଟ ଆଚାର ପମ୍ପଡ଼ ରଖିକି ପୁଣି ପଖାଳ ହଉ କି ଯାହାବି ଗୋଟିଏ ଖାଇକି ସକାଳ ଖିଆ ଟା ଖାଇକି ଯାଆନ୍ତି ପୁଣି ରାତିରେ ମାନେ ମାନେ ମଧ୍ୟାନରେ ଲ ଞ୍ଚ ବେଳକୁ ମାନେ ଯାହା ରୋଷେଇ ହୋଇଥିବ ତାଙ୍କେ ପୁଣି ଆଚାର ପାମ୍ପଡ଼ ଆମ ବ୍ରହ୍ମପୁରରେ ପ୍ରସିଦ୍ଧ। କିନ୍ତୁ ପ୍ରାୟ ଲୋକ ବି ଏହାକୁ ମାନେ
ପସନ୍ଦ କରୁଚନ୍ତି। ଆଚ୍ଛା ବହୁତ ଲୋକ ମାଙ୍କର ମତରୁ ମୁଁ ତ ମୁଁ ଶୁଣିଚି ଯେ ବ୍ରହ୍ମପୁରରେ ତାଲା କେବେ ଯିବା ବ୍ରହ୍ମପୁରରେ କେବେ ବୁଲିବା। ସେଠାରେ ମଧ୍ୟ ଆଚାର ପାମ୍ପଡ ଟେଷ୍ଟ କରିବା ତ ଏଇ ବିଭିନ୍ନ ପ୍ରକାରର ଖାଦ୍ୟ ଆପଣ ଜାଣିଥିବେ ଯେ ଫୁଡ୍ କ୍ୟାପିଟାଲ କହିବାକୁ ଗଲେ ବ୍ରହ୍ମପୁର ଅତ୍ୟୁ୍ତି ହେବ ନାହିଁ ବ୍ରହ୍ମପୁରର ଖାଦ୍ୟ ପାଇଁ ବ୍ରହ୍ମ ପୁର ବହୁତ ପ୍ର ପ୍ରଚଳିତ ଅଛି ଆପଣ ତ ନିଶ୍ଚୟ ଜାଣିଥିବେ ଆଉ ମୁଁ ମଧ୍ୟ ମୋର ମଧ୍ୟ ବହୁତ ଇଚ୍ଛା ମୁଁ କେବେ ବୁଲିବାକୁ ଯିବି ଆପଣଙ୍କ ସେଠାକୁ ଆଉ ଏଇ ହବୁ ଖାଦ୍ୟକୁ ମୁଁ ମଧ୍ୟ ପ୍ରଥମେ ଦେଖିକି ଆଉ ପରୀକ୍ଷା କରି ନିଜେ ବି ଟେଷ୍ଟ କରିବି ତ କେମିତି ଏହାର ମୁଁ ବି ମଧ୍ୟ ଉପଭୋଗ କରିବି। କଣ କହୁଚନ୍ତି?
ଆଜ୍ଞା ଆସନ୍ତୁ ଆପଣ କେବେ ଆସନ୍ତୁ। ରହିଲି ଆଜ୍ଞା ଧନ୍ୟବାଦ ଆପଣ ମତେ ଏତିକି ସମୟ ଦେବା